ହଁ ହଁ ହଁ ଏବେ ଶୁବିଲା ତ ମୋ କଥା?
ହଁ ଆଉ କଣ କ
କଣ? ଏଇଠି ଫୋନ୍ ଦେଖୁଥିଲି ବସିକି।
ହଁ ଆଉ କଲେଜ ନାହିଁ ନା?
ହଁ ଅଛି ଆଜି ଯିବି।
ହୁଁ କାଲି ଛୁଟି ଥିଲା ନା।
ହଁ କାଲି ଗୋଟେ ଦିନ ଛୁଟି ଦେଇଥିଲେ।
ହଁ।
କଲେଜ ଜିବାକୁ ଖରାରେ ଡର ମାଡୁଚି।
କେତେ ଥର ଉଠିଚ?
ଆଁ ପାଖରେ କିନ୍ତୁ ଏ ସେଇ ଜି ପାଖରେ କିନ୍ତୁ କିନ୍ତୁ ଖରା ଯୋଉ ରେଟରେ ହୋଉଚି ସଂ ସନ୍ ସ୍କିନ ବି କାମ ଦବନି ଏମିତି ଜୋରେ ଖରା ହୋଉଚି। ହ
ଅହ ହଁ ଖରା ଏତେ ଜୋରେ ତା ଦେହରେ ଯୋ ଷ୍ଟଲ ବାନ୍ଦି ଦବ ମୁହଁରେ ଚାଲି ଚାଲି ଯାଉଚ ନା ସାଇକେଲ?
ସାଇକେଲ ନେଇକି।
ଉଁ ଷ୍ଟଲ ବାନ୍ଦି ଦବ ମୁହଁରେ ସେଇ ତ ବେଶୀ ବାଧିବ। ବାଧିବ ପା ସେଇଟା ବେଶୀ। ମୁଁ ତ ଷ୍ଟଲ ବାନ୍ଧି ନିଶ୍ବାସ ନେଇ ପାରେନି। ମୁଁ କଣ କରେ ଏମିତି ମୁଣ୍ଡରେ ବାନ୍ଦି ଦେବି ଷ୍ଟଲ ମୁହଁରେ ଫାଷ୍ଟ ବାନ୍ଦି ଦେବି। ତାପରେ ତାକୁ ତଳକୁ ଖସେଇ ଦେବି। ନାକ ତଳଖୁ ।
ମୁଁ ନିଃଶ୍ଵାସ ନେଇପାରିବି
ମୁଁ ତାକୁ ପୁରା ଏମିତି ବେକ ପାଖରେ ରଖିଦେବି ପୁରା ସେମିତି ରହିଲା ଖାଲି ମୁହଁଟା ବାହାରେ ରହିଲା। ହେଲେ ବି କୋଉ ଫାଇଦା ମୁଁହଟା ବାହାରେ ରଖିକି। ମୁହଁରେ ତ ଖରାପ ପଡ଼ିବ।
ହଜାର ଟାଙ୍କ ଦଶ ହଜାର ଟଙ୍କିଆ ସନସ୍କ୍ରିନ ବି କାମ ଦବନି ଏଠି।
ଉଁ ଖରା ଯୋଉ ହୋଉଚି ସେ ସନ୍ସକ୍ରିନ ନା ଆଉ କିଛି କାମ
ସୂର୍ଯ୍ୟଦେବ ଆମ ଉପରେ ରାଗି ଯାଉଚନ୍ତି ଅଧିକା ବୋଲି।
ହଁ ସେଇଥିପାଇଁ ଏଥରକ କଣ କିଛି କେଇଜାଣି ସୂର୍ଯ୍ୟଦେବ ଇନ୍ଦ୍ର ଦେବତାଙ୍କ ଭିତରେ ଝଗଡା ହେଇଛି ହେଲା ତାଙ୍କ ଭିତରେ ସେ ଭାବିଚନ୍ତି କି ଇଏ କୋହୁଚନ୍ତି ମୁଁ ଅଧିକ ଖରା ଦେଇ ପାରିବି ସିଏ କୋହୁଚନ୍ତି ମୁଁ ଅଧିକ ବର୍ଷା ଦେଇପାରିବି କିନ୍ତୁ ଦେଖିଲା ବେଳୁ ସୂର୍ଯ୍ୟ ଦେବତା ଜିତି ଯାଉଚନ୍ତି। ତାଙ୍କ ଭିତରେ ଖରା ଦେଇ ଦୋଉଚନ୍ତି ଆଉ ଯୋଉ ଦିନ ଇନ୍ଦ୍ର ଦେବତା ଦୋଉଚନ୍ତି ବର୍ଷା ପୁରା ଏକାଥରେ ଛପର ଫାଡିକି ଦୋଉଚନ୍ତି ବର୍ଷା।
ଆଜି ଟିକେ ଭଲ ପାଗଟା କରିଥିଲା ସଖାଳୁ ଏବେ ଫୁଣି ଖରା ଦେଲାଣି।
କାଲି ଉଁ ଇନ୍ଦ୍ର ଦେବତା ରାଗିକେ ଆସିଲେ ଖରା ବେଳେ ଠିକ ପୁରା ଜୋରଦାର ଘଡଘଡି ବିଜୁଳି ମାଇଲା ବର୍ଷା ହବ ବୋଲି। ମୁଁ ଭାବିଲି ବର୍ଷା ଗାଳିବ ପୁରା ନିର୍ଧୁମ। ସାଙ୍ଗେ ସାଙ୍ଗେ କୁଆଡେ ପଳେଇଲା ମାନେ ବର୍ଷା ନାହିଁ କିଛି ନାହିଁ।
ଭୁବନେଶ୍ୱରରେ ହେଇଚି କେବଳ।
ହୁଁ।
ଆମର ବି ଏଠି ଏଇନି ଆମେ ଟିକେ ସୂର୍ଯ୍ୟଦେବଙ୍କୁ କୋହୁଚୁ ଯାଅ ଭାରି ତମେ ଏଠୁ। ହ
ତାପରେ ବାପ କି ଖରା ହଁ।
ଭ
ଖରାଟା ପ୍ରବଳ ହୋଉଚ ଏଥରକ ବୋହୁତ ହେଇଚି। ଏ ବର୍ଷଟା ବୋହୁତ ଖରା ଶୀତ ଅ ସବୁ ବୋହୁତ ହେଇଚି।
ପ୍ରତିକ୍ଷା ନାହିଁ ମାନେ
ଆଉ ଘରେ ସମସ୍ତେ କଣ କରୁଚନ୍ତି? ଉଁ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ।
ହଁ ହଁ କୁହ।
ଶୁବାଯାଉଛି?
ହଁ ହଁ ମୋର ଟିକେ ନେଟୱାର୍କ ଇସୁ ହୋଉଚି।
ଓହୋ ହୋ। ଆଉ ମୁଁ କଣ କୋହୁଥୁଲି ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସମସ୍ତେ ଶୋଇଚନ୍ତି।
ଶୋଇଚନ୍ତି ଏବେ?
ହଁ। ସଖାଳୁ ଜଲଦି ଉଠିପଡୁଛନ୍ତି ତ।
ଉଁ। ନାସ୍ତା ଫାସ୍ତା
ଆଉ କଣ ହଁ ହଁ ସାଢ଼େ ଚାରଟାରେ ଏତରେ ଉଠୁଚନ୍ତି ମୋ ଆଇ ତ ଦିଇଟା ରାତିରୁ ଉଠୁଚି।
କଣ ପାଇଁ?
ସେ ଘର ଓଳେଇବ ବା ବସି ବସି ସେ ଘର ଓଳେଇବ ବୋଲି ଦିଟା ରାତିରେ ଉଠୁଛି।
ନା ବସି ବସି ଘର ଓଳେଇବେ ବୋଲି ଦିଟା ରାତିରୁ ଓଳେଇବ କେତେ ରାତିରେ ସରିବ। ଓଳାଟା।
ତାର ସଖାଳେ ସରିବ ପୁରା।
ମାନେ ଏତେ ବଡ ଘର।
ଘର ବଡ଼ ନୁହେଁ ସିଏ ବସି ବସି ବସି ବସି ଓଳାଏ।
ଆ ବୋଲି ତା ବୋଲି କଣ ଉମ୍ ହୁଁ ହୁଁ ବସି ବସି ଓଳେଇବେ ବୋଲି ଦିଟା ରାତିରୁ ଉଠିବେ ଆଉ ଶୋଉଛନ୍ତି କାଇଁ ରାତିରେ।
ହଁ ହଁ।
ହୁଁ। ଆଉ ଆଜି କଣ ଖାଇଲ ନାସ୍ତା କଲ?
ମୋର ଆମର ହେଇଥିଲା ରୁଟି ଭଜା।
ହଁ ରୁଟି ଥିଲା ଦିଟା ମୁଁ କହିଲି ଆଉ ଅଟା ଦଳିକି ରୁଟି କଣ କରିବି। ଆଉ ତ କେହି ନାହାନ୍ତି ଯଦି କିଏ ଥାଆନ୍ତେ ତାହେଲେ ମୁଁ କରଦେଇଥାନ୍ତି। ସେଥିପାଇଁ ମ୍ୟାଗି ବନେଇଦେଲି ମ୍ୟାଗି ବନେଇ ଖାଇଲି ଆଉ।
ହଉ ହଉ।
ହୁଁ। ଆଉ। ଆଉ କଣ କୁହ?
ମୁଁ ଟିକେ ଉପର ଘରୁ ପଳେଇ ଆଇଲି ତ ଇକୋ ହବ।
ହଁ ଶୁଭୁଛି ମାନେ ଆବାଜଟା ଯେମତି ଜୋରେ। ଓକେ।
ଠାକୁର ପୂଜା ଅଧା ସାରି ଦେଇଥିଲି ତ ସେଥିପାଇଁ ପଳେଇ ଆସିଲି ଠାକୁର ପୂ ଜାଟା ଅଧା ସାରିକି ଆସିଥିଲି ତ।
ଓହୋ ଏବେ ସରିଗଲାଣି ଠାକୁର ପୂଜା ନା କରୁଚ?
ନାଇଁ ନାଇଁ ମୋର ସରିନି ଚାଲଚି।
ତମେ କରୁଚ?
ହଁ ହଁ।
ଆରେ ଠାକୁର ପୂଜା କରୁଚ ଆଡେ କଥା ହଉଛ।
ହଁ ହଁ ମୋର ତ ଘଣ୍ଟେ ଦି ଘଣ୍ଟା।
କଣ ପୂଜା?
ଅ ହଁ।
ହ
ମୁଁ ପୁରା ଠାକୁର ଘରକୁ ପୋ ପୋଛିବି ମାନେ ଏମିତି ପୋଛିବି। ଆଉ କିଛି ଗୋଟେ ଅନ୍ଧୁଟେ ବାହାରିବନି କିଛି ଗୋଟେ କଳାଟେ ଦେଖାଯିବନି।
ହଁ କଲେଜ ଯିବ କେତେବେଳେ?
ହଁ ମୁଁ ଯିବି ଦଶଟା ବଳୁକୁ ସାଢ଼େ ନଅଟା ଦଶଟା ବେଳକୁ।
ହଁ। ଠାକୁର ପୂଜା କରିକିରି ଖାଇକିରି। ହଁ ମୁଁ କହିଲି ଠାକୁର ଜାକରେ ଖାଇକି ଯିବ ଆଉ।
ହଁ ହଁ।
ଆଉ କଣ ଝିଅ ସ୍କୁଲ ପଳେଇଲାଣି?
ହଁ।
ଆଜ ଶନିବାର।
ହଁ।
ହୁଁ।
ସେ ପୁଣି ଆସିଲେ ନାଚ କ୍ଲାସ ଯିବ।
କୋଉଠେ?
ନାଚ କ୍ଲାସ ଯିବ ନାଚ କ୍ଲାସ।
ଓ ନାଚ ଶିଖୁଛନ୍ତି?
ହଁ ନାଚ ଗୀତ ସବୁ ସେ ଶିଖୁଛି।
ହୁଁ। ଭଲ ଆଉ କଣ। ଆଉ?
ଇଏ ଆକ୍ଟିଭିଟି ଗୁଡ଼ା ଭଲ କରିବ ତାକୁ ଶିଖାହୋଉଛି।
ହୁଁ ଅକଟିଂଗ?
ହଁ।
ଆକ୍ଟିଂ?
ନା ସେ ଏଇ ନାଚରେ ଭଲ କରେ ନାଚେ ଭଲ।
ଓହୋ ତମେ ଶିଖିଲନି?
ମୁଁ ଆଉ ଏବେ ଶିଖା ହଉଛି ନା ମୁଁ ଆଉ ଶିଖିଲିନି ଆଉ।
ହଁ ସେଇଟା ତ ବଡ ହେଲା ପରେ ଆଉ
ଆଉ ପୁଣି ନାଚିଲେ ଲାଜ ମାଡିବ।
ହୁଁ। କଣ କହିଲ?
ବଡ଼ ହେଲେ ନାଚିଲେ ଲାଜ ମାଡ଼ିବ।
ହଁ ସେ ଏବେ ଛୋଟ ଅଛି ନାଚିବ। ଆ ତମେ ଏବେ ବଡ ହେଇଗଲା ପରେ ଆଉ ନାଚିବାକୁ ଇଚ୍ଛା ହବନି।
ନା।
ହୁଁ। ଆଉ
ଛୁଆଟା ଅଛି ଛୁଆଟା ଅଛି ଯେତେ ଆକ୍ଟିଭିଟି କରିପାରିବ ଏବେ।
ହଁ।
ଥରେ ବଡ ହେଇଗଲେ ଆଉ ସେ ଲାଜ ମାଡିବ।
ହଁ ଥରେ ବଡ ହେଇଗଲା ପରେ ଆଉ ଲାଜ ଲାଗିବନି ଆଉ ତାପରେ ନିଜକୁ ଖରାପ ଲାଗେ ନାଚିବା ପାଇଁ।
ହ
ବଡ ହେଲା ପରେ ନାଚିଲେ ତ ସମସ୍ତେ ମାନେ କେତେ କଣ କଥା କହିବେ।
ହଁ ହଁ।
ହୁଁ।
ସେଥିପାଇଁ ଆଉ ସେ ନାଚୁଚି ନାଚେ ଭଲ ସେଥିପାଇଁକି ତାକୁ ନାଚ ଶିଖେଇବା ପାଇଁ ପଠାଏ। ଟେଲିଭିଜନ।
ହୁଁ। ଆ ମୁଁ ଠାକୁର ପୂଜା ହେରିକା କରିସାରିଲେ ଆମର ନା ଏକାଥରେ ଏତେ ଲେଖା ଆଉଛି। ମୁଁ ତ ଗଲା ଗୋଟେ ଗୋଟେ ସଜେଇ ସଜେଇ ସଜେଇ ସଜେଇ ପୂଜା କରେ। ଗାଧାଏ ଛଅଟା ବେଳେ ଗାଧେଇ ପଡେ। ଗାଧେଇ କିରି ଶୋ ତାପରେ ହଁ ଠିକି ଛଅଟାରେ ମୁଁ ଉଠିବି।
ମୁଁ ବି ଉଠେ ସାଢେ ଚାଟା ଚାଟା ସାଢେଚାଟାରୁ।
ନା ନା ଏତେ ଭୋରୁ ମୁଁ ଉଠେନା ମୁଁ ଛଅଟାରେ। ଏତେ ଭୋରୁ ଛଅଟା ରୁ ଉଠିଲା ପରେବି ମୋତେ ନିଦ ଲାଗିବ।
ମୁଁ ଶୋଇପଡୁ ମୁଁ ଅହରହ ଶୁଏ କହିଆକୁ ଗଲେ।
ହୁଁ।
ମୁଁ ଦିନରେ ଶୋଇଥିବି। ଅ ସନ୍ଧ୍ୟାବେଳେ ହେଲେ ଟିକେ ସନ୍ଧ୍ୟା ଦିଆ ଯିବା ସମୟରେ ମୁଁ ବି ସେଇ ଜଲ୍ଦି ଶୋଇପଡ଼ିବି ରାତି ଟିକେ ପଢିବି ନହେଲେ କଥା ହେବି ନହେଲେ ଏମିତି କିଛି।
ହଁ ହଁ।
ସାଙ୍ଗ ମାନେବି ପାଠ କହିଦିଅନ୍ତି ନା ପାଠ ଟା ଜଣେ ବୁଝେଇଦେଲେ ବୁ ବୁଝି ହେଇଯାଏ ନା। ଆମର ତ ଷ୍ଟୋରି ଗୁଡାକ।
ଓହୋ କଣ ଆ ଅନର୍ସ କଣ ନେଇଛ?
ଓଡ଼ିଆ।
ଓଡ଼ିଆ ଅନର୍ସ।
ଅବ ସବୁଠୁ କ୍ରିଟିକାଲ ପାଠ।
ହୁଁ ଆଉ ଇଏ କଣ ଆର୍ଟ୍ସ ନା?
ହଁ ହଁ ହିଷ୍ଟ୍ରି ହଉଛି ଆର୍ଟ୍ସ।
ହୁଁ। ଭଲ ଆଉ ପାଠ ପଢ। ଏତେ ଏଥର କଣ ଫାଷ୍ଟ ଇୟର ହେଲା।
ଫାଷ୍ଟଇଅର ମୋର ସରିବ ଏଇଟା ସେକେଣ୍ଡଇୟର ହବ।
ଓ ହୋ।
ମୁଁ ଏଥର ଏକ୍ଜାମରେ ଏତେ ପେପର୍ ଲେଖିଚି ଯେ। ସବୁ ପଚାରୁଛନ୍ତି ତୁ କେମିତି ଲେଖିଲୁୁ ଲୋ ମା?
ଭଲ ନା ଲେଖି ଚାଲ। ଯୋଉଟା ଆସୁ ନ ଆସୁ କିନ୍ତୁ ଯେତେ ଲେଖିଲେ ଯାହା କଲେ ବି ସେମାନେ କିଛି ନା କିଛି ମାର୍କ କାଟିଦେବେ। ହଁ କିନ୍ତୁ ଯେତେ ବେଶୀ ଲେଖିବ। ଦେଖ ତମକୁ ଆସୁ ନ ଆସୁ। ତମେ ଗୋଟେ ଜିନିଷ ଦେଖିଛ ତାର ଫାଷ୍ଟ ପାରାଗ୍ରାଫ ଲାଷ୍ଟ ପାରାଗ୍ରାଫ। ଦିଟାକୁ କି ସେ ମାନେ ପୁରା ଠିକି ଠିକି ଲେଖିବୁ ମଝିରେ ତେଣିକି ଯାହା ଲେଖିଦେଲେ ଚଳିବ।
ହଁ।
ହୁଁ ହଉ ଠିକି ଅଛି ଯା ପୂଜା କରିବ ରଖୁଛି। ହୁଁ।